ହ୍ୟାଲୋ।
ହ୍ୟାଲୋ।
ସାର୍ ନମସ୍କାର।
ନମସ୍କାର।
ଭଲ ଅଛନ୍ତି?
ହଁ ଭଲ ଅଛି ଆପଣ କେମିତି ଅଛନ୍ତି?
ମୁଁ ବି ଭଲ ଅଛି କଣ କରୁଥିଲେ?
କିଛି ନାହିଁ ଏମିତି ଡିନର୍ ସାରିକି ବସିଛି ଆଉ ଆପଣ?
ଆ ହଁ ଆମେ ବି ଏବେ ଡିନର୍ ପ୍ରିପେୟ ମାନେ କରିବା ପାଇଁ ଯାଉଛୁ ଆଉ।
ଆଚ୍ଛା ବିଜି ଅଛନ୍ତି ଡିଷ୍ଟର୍ବ କଲି କି?
ନା ନା ବିଜି ନାହିଁ। ହୁଁ କୁହନ୍ତୁ?
ଆଉ।
ଆଉ ଆପଣଙ୍କ ଆଡ଼େ ରଜ ପାଳୁଛନ୍ତି?
ହୁଁ।
ଆଚ୍ଛା ପିଠାପଣା ହେଇଥିବ ନିହାତି।
ହଁ ପିଠାପଣା ହେଇଛି। ତିନି ଦିନ ଯାକ ପିଠାପଣା ବି ହଉଥିଲା। ଆମର ହୁଏ ମାନେ ଏଇଥର ହେଇଥିଲା ଆରିଷା ହେଇଛି କାକେରା ହେଇ ଥିଲା ପୋଡ଼ପିଠା ହେଇଥିଲା। ଆ ଏମିତି ବରା ଚକୁଳି ଇଟିଲି ଏସବୁ ଆଉ। ଆପଣଙ୍କର?
ଆମର ପ୍ରକୃତରେ ଫାଷ୍ଟ ଆମର ପୋଡ଼ ପିଠାଟା ମୁଖ୍ୟ। ଆମର ଦିଇ ପ୍ରକାର ପୋଡ଼ପିଠା ହେଇଥିଲା।
ଆଚ୍ଛା।
ଗୋଟେ ଗୋଟେ ହଉଛି ଆମର ଯୋଉ ବିରି ପୋଡ଼ପିଠା ଆଉ ଗୋଟେ ହଉ ଯେ ଆମର ଯଉ କ୍ଷୀର ଚାଉଳରେ ପୋଡ଼ପିଠା।
ହଁ କ୍ଷୀର ଚାଉଳ ଯୋଉ ପୋଡ଼ ପିଠା ସେ ବହୁତ ଟେଷ୍ଟ ଲାଗେ।
ହଁ ସେ ବହୁତ ନରମ ବି ଲାଗେ ବହୁତ ଟେଷ୍ଟ ଲାଗେ।
ହୁଁ।
ଆଉ ଏମିତି ମିଠା। ଫଳମୂଳ ଏମିତି ତାପରେ ପୁଣି ଦ୍ଵିତୀୟ ରଜ ଦିନ ହେଇଥିଲା ଆମର ଅଁ ଚକୁଳି ତରକାରୀ ହେଇଥିଲା ପୁଣି ସନ୍ଧ୍ୟାରେ ବରା ହେଇଥିଲା। ତାପରେ ତୃତୀୟ ରଜ ଦିନ ଆମର ଦହିବରା। ଆଉ ମଣ୍ଡା ପିଠା ଆଉ ଏମିତି ସବୁ ହେଇଥିଲା ଆଉ ସେ ପ ପିଠା ଖାଇ ଖାଇ ପୁରା ରଜରେ ଏବେ ଯାଏବି ମାନେ ବଳିଛି ଆମେ ତାକୁ ଖିରି ମଧ୍ୟ କରି ଥିଲୁ କାଲି ଗତକାଲି ବସୁମତୀ ସ୍ନାନ ଥିଲା ନା
ଆଚ୍ଛା।
ହଁ ତ କାଲି କ୍ଷୀରମ ମଧ୍ୟ ହେଇଥିଲା ସେଇ କ୍ଷୀରିକୁ ସବୁ ଅଛି ଆ ଏବେ ସବୁ ଖାଉଛନ୍ତି। ଡିନରରେ ଖାଇକି ସାରିଦବୁ ଆଜି ଆଉ ଆଉ ଆପଣଙ୍କର ବସୁମତୀ ସ୍ନାନ ହୁଏ?
ହୁଁ ମୁଁ ତ ପୁଅ ପିଲାଟେ ଏତେ ବିଷୟରେ ମୁଁ ଭଲରେ ଜାଣିନି। ଅ କିନ୍ତୁ ଏମିତି କିଛି କିଛି ହୁଏ ସବୁ ପରମ୍ପରା ଇଏ ସୁସବୁ ଜିନିଷ ପୁରା ଆମର ମା ଭଉଣୀ ଏମାନେ ସମସ୍ତେ ଭଲରେ ଜାଣନ୍ତି। ଏମିତି ଯାହା ହୁଏ ଆମେ କିଛି କିଛି ମାନେ ଅଂଶଗ୍ରହଣ କରୁ। ଆଉ ତା ସାଙ୍ଗରେ ଏଇ ପିଠାପଣା ହେଲା ତାର ବି କିଛି ମଜା ଉଠାଉ ଏମିତି ସବୁ ଆଉ।
ଆପଣଙ୍କ ଆଡ଼େ ମାନେ ରଜରେ ପୁଅ ପିଲା ରୋଷେଇ କରନ୍ତି? ନା ଝିଅପିଲା ରୋଷେଇ କରନ୍ତି?
ଆମେ କାମରେ ସାହାଯ୍ୟ କରୁ ନିଶ୍ଚୟ ସାହାଯ୍ୟ କରୁ କିନ୍ତୁ ଆମେ ଜାଣୁନା ଯେ ମାନେ ଆକ୍ଚୁଆଲି ଏସବୁ କଣ କେ ମାନେ କୁହାଯାଏ ଏଟା ଝିଅ ମାନଙ୍କ ପର୍ବ। ଆଁ ଯେହେତୁ ସିଏ କିଛି କାମ କରନ୍ତିନି ଯେମତି ପରିବା କାଟିବା ହେଲା ରୋ ରୋଷେଇ କରିବା ହେଲା ଏଇସବୁ କାମ ଯେହେତୁ କରନ୍ତିନି ତ ସେଥିରେ ସାହାଯ୍ୟ ମୁଁ କରେ। ସେଥିପାଇଁ କିଛି ସାହାଯ୍ୟ କରିନିଏ ଆଉ ସେଇ ଡିରେକ୍ସନ ଦିଅନ୍ତି ମା ହୁଅନ୍ତୁ କିମ୍ବା ଭଉଣୀ ହୁଅନ୍ତୁ। ଆମେ ସେ ଅନୁସାରେ କାମ କରି ନଉ ଇଏବି ଗୋଟେ ପ୍ରକାର ମଜା।
ହଁ।
କାହିଁକି ନା ହଁ ଅନ୍ୟକୁ ସାହାଯ୍ୟ କରିବାରେ ଯେମିତି ମଜା ଗୋଟେ ଲାଗେ ତ ଘର ରୋ ସେଇ ଘର କାମରେ କିଛି ସେ ଆମକୁ ତ ସବୁବେଳେ କାମରେ ବ୍ୟସ୍ତ ଆମେ ରହି ଯାଉ ନା କେତେବେଳେ ସମୟ ହେଇପାରେ ନା କାହାକୁ କିଛି ଚାହିଁଲେ ବି ଆମେ ସାହାଯ୍ୟ କରିପାରେ ନା। ଇଏ ଗୋଟେ ପର୍ବ ପର୍ବପର୍ବାଣିରେ ହସ ଖୁସି ମଜା ମସ୍ତି ତା ସାଙ୍ଗରେ ପିଠା ପଣା ତା ସାଙ୍ଗରେ କାମରେ ବି ସାହାଯ୍ୟ କରିବା ପାଇଁ ଏବେ ଗୋଟେ ଭଲ ଜିନିଷ।
ଆଉ ଆପଣଙ୍କୁ ପିଠାପଣା କରିଆସେ?
ପିଠାପଣା ହଁ କିଛି କିଛି ଯେମିତି ଚକୁଳି ଇଟିଲି ଆଉ ଅଧିକ ଜିନିଷ ଆସିନି ଚେଷ୍ଟା କଲେ ହବ। କାହିଁକିନା ଏ ସବୁ ବହୁତ ସହଜିଆ ଜିନିଷ ନା କାହିଁକି ନା ଯେମିତି କି ଚକୁଳି ଗୋଲ ବୁଲେଇଦେଲ ବାସ ସିରିଲା। ଲହିଲା ବେଳେ ବେଳେ କିଛି ଆ ମାନେ ସହଜରେ ଯଦି ବିରି ଆମେ ବାଟିକି ଆମେ ଫ୍ରିଜ ରେ ରଖିଦେଇଥାଉ ତ କେତେବେଳେ କେମିତି ସଡନ ମାନେ ସାଙ୍ଗେ ସାଙ୍ଗେ କରିବା ପାଇଁ ଚାହିଁଲୁ ଯଦି ଏଇ ଯୋଉ ରୁଟି ଚପ କୋଟ ବେଲ ପୁଣି ତା ଉପରେ ଦେଇ ସାରିଲା ପରେ ହେଇଟା ଇଏ କରିବ କଉଟା ଆମେ ସେ ସେକା ସେକି କଲା ବେଳକୁ ଆମକୁ ଟିକେ ଟାଇମ ଲାଗିଯାଏ କିନ୍ତୁ ସେଇ ଭିତରେ କଣ ହେଇଯାଏ ନା ଯେତେବେଳକୁ ଚକୁଳି ଅଛି ସାଙ୍ଗେ ସାଙ୍ଗେ କରିଦେଲ ଖାଇବାକୁ ଇନଷ୍ଟାଣ୍ଟ। ମାନେ ସାଙ୍ଗେ ସାଙ୍ଗେ ସଲ୍ୟୁସନ ଏଇଟା ଗୋଟେ ସେ ବି ଗୋଟେ ଭଲ ଲାଗେ।
ଏଇ ରୁଟି ପରଟା ପୁରୀ ଏଇସବୁ ଅପେକ୍ଷା ଚକୁଳିଟା ସହଜରେ ହେଇଯାଏ।
ସହଜ ରେ ହେଇଯାଏ। ଗୋଟେ ଥର ଉଁ ସେ ବିରି ବାଟିକି ରଖିଦବ ତାପରେ
ତାକୁ ଦି ଦିନି ତିନି ଦିନ ଯାଏବି ଘରେ ବି ଚାଲିଥିବ। ସେଇ ସବୁ। ଆଉ ଆମ ଓଡ଼ିଶାରେ ତ ସେଇୟା ମାନେ ଗୋଟେ ଦିନ କଲେ ଆଉ ବୋହୁତ କିନା କରାଯାଏ ଆମ ଏପଟେ ବି ବୋହୁତ କିନା କରାଯାଏ ସାହି ପଡ଼ିଶା ସବୁ ଦିଆଯାଏ। ଉଁ ପୁଣି ସିଏ ବଳିଲେ ତାକୁ ଦିଇ ଦିନ ତିନି ଦିନ ଯାଏ ବି ଖିଆଯାଏ ଆଉ।
ଯୋଉ କୁହାଯାଏ ନା ବରସ କେ ଥରେ ଆସିଚି ରଜ ପର୍ବପର୍ବାଣୀ ବର୍ଷକୁ ଥରେ ଯେତେବେଳେ ଆସିଲେ। ତାର ଭରପୁର ସ ଆନନ୍ଦ ଟା ଉଠେଇବା ଟା ଟିକେ ବଢିଆ ଜିନିଷ ଆଉ। କାହିଁକି ନା ଯେତେବେଳେ ସବୁ ଗୋଟେ ଦିନି କିଏ ଛୁଟି ରହେ ସେତେବେଳେ ଆମେ ତ କେ କେବେହେଲେ ଆମ ପରିବାରକୁ ଆମେ ସମୟ ଦେଇ ପାରୁନା ଗୋଟେ ଖାଲି ଦଶହରାରେ ଗୋଟେ ସମୟ ଦେଇପାରୁ ଗୋଟେ ରଜ ଆଉ ଏମିତି କିଛି ଆଉ ଦି ପାବଳୀ ବି ସେ ଗୋଟିଏ ଛୁଟି ରହିଯାଏ ଯୋଉଥିପାଇ କି କେତବେଳେ କିଛି ଯଦି ଗୋଟେ ଦିନରେ କଣ କିଛି କାମ ରହିଗଲା ତାହେଲେ ବି ସମୟ ଦେଇ ହୁଏନି।
ହଁ।
କିଛି ଛୁଟି ଆଉ ଏଇ ପର୍ବପର୍ବାଣି ତିନି ଦିନ କଣ୍ଟିନ୍ୟୁସଲି ରହୁଛି ତ ଏମିତିରେ କିଛି ହେଲେ ଫ୍ୟାମିଲି କୁ ଟିକେ ସମୟ ଦେଇ ହଉଛି।
ହଁ। ନିହାତି ଭାବେରେ। ଆଉ ଆଗୁକୁ ରଥଯାତ୍ରା ବି ଆସୁଛି ଆମର ତ ଓଡ଼ିଶାରେ ବାର ମାସରେ ତେର ପର୍ବ। ମାନେ ଗୋଟାଏ ପରବ ରରସରୁ ସରୁ ଆଉ ଗୋଟାଏ ପର୍ବ ଆରମ୍ଭ ହେଇଯାଉଛି।
ହଁ ରଥଯାତ୍ରା ଆମ ଓଡିଶାର ପରିଚୟ।
ହଁ ନିହାତି ଭାବରେ ଦେଶ ବିଦେଶ ସବୁଆଡ଼େ ଏଇ ପରମ୍ପରା ଚାଲଚି ଆଉ।
ବାହାରେ ଯୋଉ ରାଜ୍ୟରେ ବି ଯିବ ଯେତେବେଳେ ରଥଯାତ୍ରା କହିବ ସେତେବେଳେ ରଥଯାତ୍ରା ଆଗେରେ ପୁରୀ ଜା ରଥଯାତ୍ରା। ଓଡିଶା ରଥଯାତ୍ରା ପୁରୀ ରଥଯାତ୍ରା ମାନେ ଆମେ ନିଜ ପରିଚୟ ଦବାକୁ ହେଲେ ରଥଯାତ୍ରା କହିଦେଲେ ଆମ ପରିଚୟ ଟା ଷ୍ଟାର୍ଟ ହେଇଯାଏ ସେଇଠୁ।
ନିହାତି। ଆମ ଜଗନ୍ନାଥ ସଂସ୍କୃତି ବି ବହୁତ ମହାନ୍।
ଆଜ୍ଞା।
ହୁଁ। ଆମର ହଁ କିନ୍ତୁ ଯାହା କୁହନ୍ତୁ ରଜ ପର୍ବଟା ଝିଅମାନଙ୍କ ପାଇଁ ବହୁତ ମଜା ଲାଗେ ମୋ ମୋତେ ତ ବହୁତ ମଜା ଲାଗେ କାହିଁକିନା ଅଳତା ମଳତା ଲଗେଇ ଦୋଳି ଫୋଳି ଝୁଲିବାକୁ ଆ ବହୁତ ଭଲ ଲାଗେ ଯେହେତୁ ମାନେ ଅ ସେଇ ଗୋଟାଏ ତି ମାନେ ଆମେ ରାଣୀ ସୁଖ ପାଇଲା ଭଳିଆ ପାଇଥାଉ ଆମ କୁ ଘରେ ବି ମାନେ ବାବା ହୁଅନ୍ତୁ ଅ କିମ୍ବା ବିବାହିତା ନାରୀର ସ୍ୱାମୀ ହୁଅନ୍ତୁ ସେମାନେ ସବୁ ସାହାଯ୍ୟ କରନ୍ତି ଯେହେତୁ ସେଇ ଗୋ ଟାଏ ଦିନ ଅ ତେଣୁ କରି ବହୁତ ଭଲ ଲାଗେ ତା ମାନେ ସମସ୍ତଙ୍କୁ ସେଇ ଜିନିଷଟା ଅନୁଭୁବ ଅନୁଭବ ହୁଏ।
ଆଛା।
ଆଉ ସବୁଠୁ ବେଶୀ ଭଲ ଲାଗେ ଦୋଳି ହଁ। ଆଉ ପୋଡ଼ପିଠା ଘରେ ଦୋଳି ହେଇଥିଲା ଆମର ଘରେ ତ ନୁହଁ ଆମ ବାରିପଟରେ ଯେଉ ଗଛରେ ପ ଟା ବାନ୍ଧିକି ଦୋଳି ହେଇଥିଲା ଆମେ ତାକୁ ସଜେଇ ସଜେଇକି ଖେଳିଥିଲୁ ହଁ ସେଇଟା ତ ମ ଜା ଆଉ ଘର ଦୋଳି ତ ଆଜିକାଲି ଆଁ ସବୁ ମାନେ ଆଧୁନୀକରଣ ଯୋଗୁଁ ଘରେ ଘରେ ସ ସବୁ ଦୋଳି ହେଉଚି କିନ୍ତୁ ହଁ କିନ୍ତୁ ଗାଁ ଗହଳିରେ
ହଁ ଏମିତି ଦେଖିବାକୁ ଗଲେ ଆଗୁରୁ ବହୁତ ଗୁଡିଏ ଜିନିଷ ଥିଲା। ଦୋଳି ଖେଳ ଆ ପୁଚି ଆଉ ଇଏ ଏତେ ସବୁ ଜିନିଷ ଧୀରେ ଧୀରେ ବହୁତ କମି ଆସି ଲାଣି।
ହୁଁ ଆପଣ ତ ଏବେ ବଡ଼ ହେଇଗଲେଣି। ଆପଣ ତ ଏବେ ବଡ ହେଇଗଲେଣି କିନ୍ତୁ ସାନବେଳେ ନିହାତି ଦୋଳି ଖେଳିଥିବେ ମୋତେ ଲାଗୁଚି।
ହଁ ନିଶ୍ଚୟ ଦୋଳି ଖେଳିଛି ଦୋଳି ଖେଳିକି ପଡିଛିିବି। ପୁଣି ଉଠିକି ପୁଣି ଆହୁରି ଖେଳିଛି ବଢିଆ ମଜା ଲାଗେ ମୁଣ୍ଡ ବୁଲେଇ ବି ଦେଇଛି ପୁଣି ତାପରେ ମଜା ଲାଗେ ପୁଣି କରି
ଆଚ୍ଛା ବହୁତ ମଜା କରିଛନ୍ତି ତାହେଲେ ଆଉ।
ହୁଁ।
ହୁଁ।
କେତେ ଉପରକୁ ଯାଇପାରିବୁ କେତେ ସ୍ପିଡ ରେ କରିପାରିବ ଏଇଟା ବହୁତ କମ୍ପିଟିସନ ଚାଲେ ସାଙ୍ଗସାଙ୍ଗ ଭିତରେ କମ୍ପିଟିସନ ଚାଲେ ଆଉ କଣ କରିବା ଯେତେବେଳେ ସମୟ ବି ପଳେଇଗଲା ଆଉ ବୟସ ବି ପଳେଇଗଲା, ଛୋଟ ପିଲାବେଳ ସମୟଟାକୁ ଆମେ ଖୋଜିଲାକୁ ବି ମିଳିପାରୁନି।
ବନି ଆଉ ହଁ ହଁ।
ଆଉ ଏମିତି ସମୟ ବି ପଳେଇ ଆସିଲାଣି ଯେ ସାଙ୍ଗସାଥିଙ୍କୁ ଆମେ ଖୋଜିକି ଏକଜୁଟ କରିବାକୁ ଚାହିଁଲେ ବି ସେଇଟା ବି ହେଇ
ହେଇପାରିବନି ହଁ ତା ସହିତ ଯେତେବେଳେ ସାନ ଥିଲେ ସେତେବେଳେ ରଜ ସହିତ ଅନ୍ୟାନ୍ୟ ଆହୁରି ମାନେ ବହୁତ ଖେଳ ହଉଥିଲା ଯେମିତି ରଜ ସହିତ ପୋଚିବି। ଖେଳ ମାନେ ଦୋଳି ଖେଳ ସହିତ ରଜରେ ପୁଚି ବି ଖେଳନ୍ତି। ତାସ ଖେଳ ହୁଏ ଏଇସବୁ ତ।
ହୁଁ ବହୁତ ଗୁଡେ ଥିଲା କିନ୍ତୁ ଏବେ ଧୀରେ ଧୀରେ ମାନେ ବର୍ତ୍ତମାନ ଯେମିତିକି ଆମର ହୁଁ ସମ୍ଭବ ବଢିଗଲା ମୋ ଏକ୍ଜାକ୍ଟଲି ମୁଁ ସେଇଟା ହିଁ କହିବାକୁ ଚାହୁଁଥିଲି ସମସ୍ତେ ମୋବାଇଲେ ଆମେ ବ୍ୟସ୍ତ ରହିଗଲେ। କିସେ ସୋସିଆଲ ମିଡିଆ ହଉ। ଏ ଇଏ ହଉ ଏମିତିରେ ରହିଆଉଛେ ଆମେ ଆଉ ସମୟ ବାହାର ପଡନି କିଛି ଇଏ ପାଇଁ। ସମସ୍ତେ ଆଗରୁ ଯେତେବେଳେ ସମସ୍ତେ ଆମେ ନିଜ ଅ ମାନେ ଆମେ ପରିବାର ଭିତରେ ସମୟ ଟା ଦେଇପାରୁ ସେମିତି ଠିକ ହଉଥିଲା। କିନ୍ତୁ ଦେଖିଲା ବେଳକୁ ଏବେ ପରିବାର ଆମେ ଦେଇପାରୁ ପରିବାରକୁ ସମୟ ଦେଇପାରୁନେ। କିନ୍ତୁ ସେ ଖୁସି ଆଉ ନାହିଁ ଆଉ।
ଯେମିତିକି ଆଗରୁ ମାନେ ଦିନ ସାରା ଦୋଳି ଖେ ଖେଳା ହେବ କିନ୍ତୁ ରାତି ହେଇଗଲେ ଅ ଯୋଉ ଲୁଡୁ ପଟି ପାରିକି ବସା ହବ। କିନ୍ତୁ ଆଜି ସବୁ ମୋବାଇଲରେ ଲୁଡ଼ୁ ପଟି ଖେଳା ହଉଛି। ଆଉ ରଜ ଟା ବି ଆଡଭାନ୍ସ ହେଇଗଲାଣି।
ହୁଁ ହୁଁ। ଆଉ ଆଉ କଣ ସ୍ପେଶାଲ ଅଛି ରଜରେ? କାହିଁନା ମୁଁ ତ ହ ବେଶୀ କିଛି ଜାଣିନି ଯେହେତୁ ଝିଅ ମାଙ୍କ ପର୍ବ ସେଟା ଆପଣ ବହୁତ ଭଲେ ଜାଣିଥିବେ।
ରଜରେ ସବୁଠୁ ମଜା ଲାଗେ ମାନେ ଦେଖନ୍ତୁ ସବୁ ପର୍ବରେ ଆମେ ଗୋଟେ ଦିନ ସଜ ହେବା ପାଇଁ ପାଉ। ରଜରେ ଆମେ ତିନି ତିନି ଦିନ ପୁଣି ରଜ ପୂର୍ବଦିନ ଯୋଉ ଆସେ ଆମର ସଜବାଜ ଆସେ ସେଇଦିନ ପୁଣି ରଜ ପରଦିନ ବସୁମତୀ ସ୍ନାନ ଦିନ ମାନେ ପ୍ରାୟତଃ ତିନି ଦିନ ସହିତ ଏକ୍ସଟ୍ରା ଦି ଦିନ ବି ଆମକୁ ସଜ ହେବା ପାଇଁ ଇଏ ପୁଣି ଦେଖନ୍ତୁ ସବୁ ପର୍ବରେ ଆମକୁ ଗୋଟାଏ ଗୋଟାଏ ଡ୍ରେସ୍ କିମ୍ବା ଗୋଟାଏ ଗୋଟଏ ପାଇଜାମା ଏମିତି ସବୁ ମିଳେ ମାନେ ଜାମା ହୁଏ, ନୂଆ ଜାମା ହୁଏ କିନ୍ତୁ ରଜ ଗୋଟେ ତି ପର୍ବ ଯଉଥିରେ ତିି ତିନିଟା ନୂଆ ଜାମା ହୁଏ।
ଆଚ୍ଛା ଆଚ୍ଛା ଆଚ୍ଛା। ଯାହା ହଉ ଆପଣ ତାଲେ ବହୁତ ମଜା ବି କରିଛନ୍ତି, ଆଛା। ଠିକ୍ ଅଛି ଆପଣଙ୍କ ସହିତ କଥା ହେଇ ବହୁତ ଖୁସି ଲାଗିଲା। ଆଜ୍ଞା?
ହଁ ଆପଣଙ୍କ ସହିତ ବି କଥା ହେଇକି ବହୁତ ଖୁସି ଲାଗିଲା।
ଆଜ୍ଞା, ଠିକ ଅଛି, ଆମେ ଆମେ ପରେ କଥା ହବା ଆଉ ଥରେ ଆଉ। ହଁ କୁହନ୍ତୁ।
ଠିକ୍ ଅଛି ଧନ୍ୟବାଦ।
ଆଜ୍ଞା।